ହ୍ୟାଲୋ।
ହୁଁ।
ହ୍ୟାଲୋ ଶୁବୁନି।
ଅଛି ବା।
କଣ ମୁଁ ବା ଛାତ ଉପରେ ଆସି ବସିଛି।
ଶୁଭାଗଲା?
ହଁ।
ଆହା କଣ ପାଇଁ ଏମତି କଲ ଟା ହଉନଥିଲା ଯେ?
ହ ନେଟୱାର୍କ ଠାଇ କଥା ଆଉ।
ହଁ ଏଇ ଗାଁରେ ତ ଯୋଉ ନେଟୱାର୍କ।
ହଁ।
କୋଉଠି ବି ପାଉନି ଆଉ।
ଆଉ ତୁ ଏବେ କୋଉଠି?
ମୁଁ ଏବେ ଘରେ ଅଛି ବା।
ଅହୋ କେ କୋଉ ଦିନ ଆଇଲୁ?
ଆ
ଉମ ତୋ ନେଟୱାର୍କ ବି ସେମତି ଶୁଭୁନି।
ଓହୋ ଏଇ ବୋଉର କାମ ଥିଲା ତ
ଓହୋ।
ସେଇଥିପାଇଁ ଆସିଥିଲି ଆଉ।
ହୁଁ ଆଉ ବୋଉଙ୍କ ଦେହ ଭଲ ଅଛି?
ହୁଁ ହଁ ସେମ୍ତି ଆଉ। ସେଇ ଦେହ ଖରାପ ପରଠାରୁ ସେମ୍ତି ଦେହ ଖରାପ ରହୁଛି ଆଉ ଭଲ କଣ ଆଉ।
ହଁ ଆଉ ତୋ ଦେହ ଭଲ ଅଛିଟି?
ନାଇଁ ବା ଆଜି କଣ କହିଲୁ ଟିକେ ମୁଣ୍ଡ ଟା ଜୋରେ ବିନ୍ଧା ହଉଛି ତ।
କାଇଁ?
ଏଇ ତାରି ବୋଉର ଯାଇଥିଲି କାମ କରିବାକୁ ତ ଏଇ କଣ କହିଲୁ ରେନୁ ହଉଛି ଏସ୍ ଏଜି ମେମ୍ବରଙ୍କର।
ଓହୋ।
ତାରି କାମ ଟିକେ କରିବା ପାଇଁ ଯାଇଥିଲି। ଖରା ଯୋଉ ହଉଛି ପାଣି ପିଇବା ଖାଇବା ଟିକେ ଠିକ୍ ନାହିଁ, ମୁଣ୍ଡଟା ଭଲ ଲାଗୁନି ଆଉ।
ଓହୋ। ଖାଇବା ପିଇବା ଠିକ କରିବୁ ନା।
ହଁ ଆଜି ଟିକେ ଖାଇବା ପିଇବା ଠିକ୍ ହେଲାନି ଆଉ।
ଉଁ ଆରେ ତମ ବାରିରେ ନଡିଆ ଗଛ ଅଛି?
ହଁ ଜାଣିଛୁ ନା-ନା ଅଡିଆ ଗଛ କଥା କହିଚୁ ଭଲ କଥାଟାଏ କହିଚୁ। ଆମ ବଡ ବାପାଙ୍କ ଘର ହେଲା ଆମ ଘର ଟିକେ ଲାଗି-ଲାଗି ଦେଖିନୁ କି ତୁ ଆମ ଘର ଲାଗି-ଲାଗି
ହଁ ହଁ।
ସିଏ କଣ କହିଲୁ ମୁଁ ମୋ ବଡ ବାପାଙ୍କ ଘର ଆଗେରେ ଗୋଟେ ନଡିଆ ଗଛ ଥିଲା। ନଡିଆ ଗଛଟେ, ତ ସେପଟ ଘର ହଉଛି ଆଉ ଗୋଟେ ବଡାପାଙ୍କ ଘର ଲାଗିକି। ତ ନଡ଼ିଆ ଯେ ତବେଳେ ଶୁକିଗଲା ତ ନଡିଆ କଣ ହଉଛି ନା ବର୍ଷେ ଆର ବଡାପାଙ୍କ ଘର ଖାଲି ଘର ଉପରେ ପଡିଗଲା-ପଡିଗଲା ଥରେ କଣ ହେଇଛି ନା ଏମ୍ତି ରାତି ଅଧରେ ପଡିବ, ଜଣେ ଚମକି ପଡିବ ନା ନାଇଁ? ଯେମ୍ତି ହଠାତ୍ ଗୋଟେ ଜୋରେ ସାଉଣ୍ଡ ହବ। ଥରେ କଣ କରୁଛନ୍ତି ନା ବଡାପା କଣ କରୁଚନ୍ତି କହିଲୁ ସାଇକେଲ ଆଣିକି ରଖୁଚନ୍ତି, ସାଇ କେଲ୍ ଜଷ୍ଟ ରଖିଛନ୍ତି ତ ସେ ନଡିଆଟା ପୁରା ତାଙ୍କ ପିଠି ଉପରେ ପଡିିଲା।
ଓହୋ।
କହନା-କହନା ଯୋଉ ମୁଣ୍ଡ ଖରାପ୍। ତାପରେ କଣ ହେଲା କହିଲୁ ସେ ମେଡିକାଲ୍ ଗଲେ। ଏବେ ଟିକେ ସେନ୍ତି ଭଲ ଅଛନ୍ତି, ତାପରେ ସେ ଗ ଛକୁ କାଟିଦେଲେ ଆଉ।
ଓହୋ ନାଇଁ ଆମର ଆଡେ ନଡିଆ ଗଛ ନଥିଲା ତ, ମୁଁ କହିଲି ତମର ଯଦି ତେଲ ମରା ହଉଥିବ ନଡିଆ ତେଲ।
ନଡିଆ ତେଲ ଆମର ର ତ ନାହିଁ ଏଇ ବଡାପାଙ୍କର ସେଇଟି ଥିଲା। ସେଇଟା ବି କାଟି
ଓହୋ ନାଇଁ ଘଣା ତେଲଟା ଭଲ ନା।
ହଁ। ନାଇଁ ଆମ ଆଡେ କିଏ ବିକୁଛି ବା ହଁ। ହାଲ ମୁଁ କଣ ତୋର ଭୟେସ୍ କିଛି ଶୁଭୁନି। ଏ ନେଟୱାର୍କ ଭାରି ସ୍ଲୋ ହଉଛି ବୁଝିଲୁ।